ହ୍ୟାଲୋ
ହ୍ୟାଲୋ ହଁ କିଏ? ହ୍ୟାଲୋ
ମ୍ୟାମ୍ ଜୟ ଜଗନ୍ନା
ଜୟ ଜଗନ୍ନାଥ କୋଉଠୁ କହୁଥିଲେ? ହ୍ୟାଲୋ
ମ୍ୟାଡ଼ାମ କୁହନ୍ତୁ ଭୟସ
ହ୍ୟାଲୋ
ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ କୁହନ୍ତୁ କୋଉଠୁ କୋହୁଥିଲେ?
ମୁଁ କଣ କହୁଥିଲି ମ୍ୟାଡ଼ାମ କଣ କରୁଥିଲେ ହାଲୋ
ଏଇ ଏମିତି ବସିଛୁ ଆଉ ହାଲୋ
ଆଜ୍ଞା ଖିଆପିଆ ସରିଲାଣି
ହଁ ସରିଲାଣି ଆପଣ କୋଉଠୁ କହୁଥିଲେ
ଆଜ୍ଞା
ମୁଁ କହିଲି ଆପଣ କଣ କରୁଥିଲେ
ମୁଁ ଏଇ ଅଫିସରେ ଅଛି ମୁଁ କହିଲି ଟିକେ ଫି ଟିକେ ଫ୍ରି ହେଲି ଅଫିସ କାମରୁ ମୁଁ ଫ୍ରି ହେଲା ହେଲା ପରେ ଟିକେ କଲ୍ କରିଦେଲି ଆଉ
ଓ ହୋ ଆଉ କଣ ଆଜି ଖାଇସାରିଲେଣି ନା ଖାଇକି ଅଫିସ ଆସିଛନ୍ତି ବୋଧେ
ଖାଇକି ଘରୁ ରୁଟି ଆଉ କ୍ଷୀର ଖାଇକି ଆସିଲି।
ଲଞ୍ଚ ଆଣିକି ଆସୁଛନ୍ତି
ହଁ ଲଞ୍ଚ ଘରୁ ନେଇକି ଆସେ ମିସେସ୍ ବନେଇ ଦିଅନ୍ତି। ମିସେସ୍ ଆଉ ମା ମୋ ଝିଅ ମିଶିକି ବନାନ୍ତି ଲଞ୍ଚ ଟା ବନେଇ ଦିଅନ୍ତି ନେଇକି ଆସେ
ହ ଆଉ ବର୍ଷା ହେଇଛି ସିଆଡେ
ବର୍ଷା ତ କାଲି ଦିନ ଦିଇ ଟାରୁ ନେଇକି ସାଢ଼େ ପାଞ୍ଚଟ ଟା ପର୍ଯ୍ୟନ୍ତ ପୁରା ବର୍ଷା ପକେଇଛି
ହୁଁ ଏବେ ଲଘୁଚାପ ଅଛି।
ହଁ ଆଜି ସକାଳେ ନ୍ୟୁଜ୍ ଦେଖୁଥିଲି ଆଜି କାଲିଠୁ ଲଗେଇକି ଚାରି ଦିନ ତାମାନେ ଆଜି ତିନି ତାରିଖ ଦୁଇ ତିନି ଚାରି ପାଞ୍ଚ ପାଞ୍ଚ ଛଅ ତାରିଖ ପର୍ଯ୍ୟନ୍ତ ଲଘୁଚାପ ଅଛି ଭଲ ବର୍ତ୍ତମାନ ଏଇ ଲଘୁଚାପ ରେ ଆପଣ ତାଙ୍କର ଚାଷୀ ଭାଇମାନେ ଏଇ ଟାଇମ୍ ରେ ପାଣି ଖୋଜନ୍ତି
ହଁ ହଁ ହଁ ତଳି ପକେଇବେ ଚାଷ ବି ଆ
ହୁଁ ହୁଁ ତ ଆପଣଙ୍କର ଯୋଉଟା କୁହନ୍ତି କାଦୁଅ ହଳ ହବ ତଳା ରୁଆପୁତା ହୁଏ ଏବେ ତ ଟାଇମ୍ ହଉଛି
ନାଇଁ ଏବେ ତଳି ପକଉଛନ୍ତି ରୁଆ ପୋତା ତ ହେଇନି ଏବେ ଏ କାଦୁଅ ବିଲ କାଦୁଅ କରିକି ତଳି ପକଉଛନ୍ତି।
ଯାହା ହଉ ଆପଣଙ୍କୁ ବି ଚାଷ ବିଷୟରେ ବହୁତ ନଲେଜ୍ ଅଛି ଆପଣଙ୍କର।
ଆଜ୍ଞା ଆମର ଘରେ ଚାଷ ହଉଛନ୍ତି ନା ନାଇଁ ଶା ଚାଷୀ ଘର ଝିଅ ତ ନୁହଁ ଶାଶୁ ଘରେ ଚାଷ କାମ ହଉଛି ଶ୍ୱଶୁର କରୁଛନ୍ତି।
ଆଚ୍ଛା ଆଚ୍ଛା ଭଲ କଥାରେ ଅଛି ଗୁରୁଜନ ମାନେ କୁହନ୍ତି ଚାଷ ଜମି ତା ଯାହାର। ଭାରି ସୁଖ ତାର ନୁହେଁ କି
ହଁ ହଁ
ତ କରୋନା ସମୟରେ ଦୁଇ ହଜାର କୋଡ଼ିଏ ହଜାର ଯୋଉ କରୋନା
ଆଜ୍ଞା
ସେତେବେଳେ ବହୁତ ବହୁତ ଲୋକ ଭୋକ ହଉଥିଲେ ତ ସେତବେଳେ ଚାଷ ଯ ଯାହା ଥିଲା ସେ କିଛି ନହେଲେ ଘରୁ ଟିକେ ପନିପରିବା ଲଗେଇକି କିମ୍ବା ଆଳୁ ଲଗେଇକି ଚାଉଳ ତ ଧାନ ଚାଷ କରୁ ଥିବା ମାନେ ତାକୁ ଚାଉଳ କିଣିବାକୁ ପଡୁନଥିବ।
ହଁ
ତ ସେଥିରୁ ଯାହା ପନିପରିବା ବାହାରୁଥିବ ସେ ପନିପରିବା ଲଗେଇକି ତାଙ୍କର କୁଟୁମ୍ବ ପୋଷୁଥିବେ।
ହଁ ଏଇଟା ସତ କଥା କୋରୋନା ଟାଇମ ରେ ଯିଏ ବି ଚାଷ କରୁଥିବ ସିଏ ନିହାତି ଭଲରେ ଚଳୁଥିବ। କିଛି ନହେଲେ ଧାନ ଚାଉଳ ଗଣ୍ଡେ ତ ଥିଲେ କିଛି ନହେଲେ ଲୁଣ ଭାତ ତ ଖାଇକି ରହିପାରିବେ।
ହଁ ହଁ ଚାଉଳ ଗଣ୍ଡେ ଥିଲା ଖାଲି ଆମ୍ବୁଲ ଲଗେଇକି ଚକୁଡ଼ିକି ଖାଇଦେଲେ ପେଟ ପୁରିଲ ଗଲା ଆମେ ମଣିଷ ବଞ୍ଚିବା ପାଇଁ ଦୁଇଟା ପେଟକୁ ଅନ୍ନ ଯିବା ଦରକାର।
ହୁଁ ଏବେ ଏବେ କିନ୍ତୁ କେତେ କେତେ ଜଣ ଅଛନ୍ତି କହୁଛନ୍ତି ହଁ ଚାଉଳ ତ ମିଳୁଛି କାହିଁ ଚାଷ କରିବା କିନ୍ତୁ ଜାଣି ପାରୁନାହାନ୍ତି ସେ ଚାଷ ଟା କଲେ ହିଁ ସର ଚାଉଳ ଟା ନେଲେ ଆପଣଙ୍କୁ ସେଇଟା ଦେବେ।
ମ୍ୟାଡ଼ମ୍ ଯେଉଁଟାକି ଯେଉଁ କୁହନ୍ତି ନା ମାଗିଆଣି ମାଗି ଆଣିବା ତୁଣ
ହଁ ହଁ
ଆମ କଥା କଥିତ ଅନୁସାରେ ଅଛି ନା।
ହଁ
ଗୋଟେ ଜିନିଷ ଆପଣ ମାଗିକି ଆଣିବେ ସେ ତ ଅଳ୍ପ ଦେବ ଆପଣଙ୍କ ମନକୁ ଶାନ୍ତ ହେବନି ଯଦି ସେଇ ଜିନିଷଟା ଆପଣ ନିଜେ କରିଥିବେ ତାଟିଆ ଜାଗାରେ ଦିବାଲଟି ଖାଇବେ।
ହଁ ଏଇଟା ସତ ହଁ
ହ ତ ସେମିତି କଥା କରୋନା ସମୟରେ ମୁଁ ମୋ କଥା କହୁଛି ସେତେବେଳେ ମୁଁ ଦିଲ୍ଲୀରେ ଚାକିରି କରିଥିଲି।
ଆଜ୍ଞା।
ଦିଲ୍ଲୀରେ ଚାକିରି କରିଥିଲି କରୋନା ପାଖାପାଖି ତ ଦୁଇ ମାସ ଲକ୍ଡାଉନ୍ ସଟ୍ଡାଉନ୍ ପୁରା ଦୁଇ ଦୁଇ ମାସ ଚାଲିଲା। ତ ସେତେବେଳେ ଯେତେବେଳେ ଲକଡାଉନ୍ ହେଲା ପନ୍ଦର ଦିନ ପରେ ଗାଡ଼ି ଘୋଡ଼ା ସବୁ ବନ୍ଦ ହେଇଗଲା ହୁଁ ମାସ ପରେ ମୁଁ ଘରକୁ ଆସିଲି ଘରକୁ ଆସିଲା ବେଳକୁ ମୋ ସାନ ଭାଇ ପୁରା ଘରେ ଥାଏ ସେ ସବୁ ଶାଗ ଭେଣ୍ଡି ବାଇଗଣ ଦୁନିଆ ଜିନିଷ ଲଗାଇ ଦେଇଥିଲା।
ହଁ।
ବୁଝିଲେ କି ମୁଁ ଯାହା ହଉ ଆମକୁ ମାର୍କେଟ ବି ଯିବାକୁ ପଡୁନଥିଲା ଚାଉଳ ଘରେଥିଲା ଘରୁ ଶାଗ କିଛି ନହେଲେ ଶାଗ ଟା ଆମର କମନ ଜିନିଷ ବାଡିରେ ହବ। ସେ କୋଶଳା ଶାଗ ହଉ କିମ୍ବା ପୋଇ ହଉ କିମ୍ବା ଆପଣଙ୍କର କଳମ ଶାଗ ହଉ କି ନେଉଟିଆ ଶାଗ ହଉ ଆମ ଶାଗ ସବୁବେଳେ। ବଡ଼ିିରେ। ନେଇକି କରୋନାଟା ଯାହା କଟିଗଲା ବହୁତ ଲୋକ ହଇରାଣ ହେଇଛନ୍ତି ଆପଣଙ୍କ କରୋନା ସମୟରେ କଣ କେମିତି ଆପଣଙ୍କ ସମୟ କଟିଲା ଟିକେ କୁହନ୍ତୁ।
ମର ତ ଘରେ ହିଁ ଗାଡି ଚାଲୁଛି ସତ ଆଉ ଘରେ। ଜିନିଷ ଥିଲା ବୋଲି ଚଳିଗଲୁ ନହେଲେ ବହୁତ ହଇରାଣ ହେଇଥାନ୍ତୁ। ଗାଡି ସ୍ଵାମୀ ନିଜେ ଚଲଉତିିକି ହେଇଗଲା। ଗାଡି ଟୋଟାଲ ଚାଲିଲାନି ବହୁତ ହଇରାଣ ହେଲୁ ତାପରେ ସେଇ ଟାଇମ ରେ ବି କିଛି ଜବ ବି ମିଳିଲାନି।
ଆଜ୍ଞା। ମସ
ସେଇ ଟାଇମ ରେ ସେଇ କରୋନା। ହ ଏବେ ଜିନ୍ଦଲ ରେ ଅଛନ୍ତି। କାହାର କିଛି କ୍ଷତି କରୁନ କରୁ ଆମର କିନ୍ତୁ ବହୁତ କ୍ଷତି କରିଦେଇଛି। ସେ କୋରୋନା ଟାଇମ ରୁ ହିଁ ଗାଡି ଟୋଟାଲି ଆଉ ଚାଲିଲାନି ଯାହା ଫଳରେ କି ଆମ ଗାଡି ସବୁ ବିକିବାକୁ ପଡିଲା।
କୋଉ ଗାଡି ଆପଣ ଥିଲା।
ଏଇ ଫୋର ହୁଇଲର ଏମିତି ଭଡା। ଯିଏ ଧର ଭଡା ନିଅନ୍ତି କି ବାହାଘରିଆ ଫାଘରିଆ ଯାଏ।
ଆଜ୍ଞା।
ସେଇ ଟାଇମଠୁ ଟୋଟାଲି ଆଉ ଚାଲିଲାନି ତାପରେ ଆସ୍ତେ ଆସ୍ତେ ତେଲ ବଢିଲା। ତାପରେ ସବୁ ଅସୁବିଧା ଆରମ୍ଭ ହେଇଗଲା ଲାଷ୍ଟରେ ସେଠୁ ଗାଡି ବିକିବାକୁ ପଡିଲା ଆଉ
ଓହୋ। କରୋନା ସମୟରେ ବହୁତ ଲୋକ ଉପରକୁ ଉଠିଗଲେ କମ୍ ଲୋକ ଉପରକୁ ଉଠି। ଅନେକ ଲୋକ ତଳକୁ ଆସିଗଲେ।
ତଳକୁ ଆସିଗଲେ ହଁ ଏଇଟା ସତ କଥା। ବେଶୀ ଯୋଉ ଗାଁ ଗାଁରେ କୋରୋନା କ୍ୟାମ୍ପ ପଇଲା ସେଇ କ୍ୟାମ୍ପରେ ଯୋଉମାନେ ଜଏନ କରିଗଲେ ସେଇମାନେ କହିବାକୁ ଗଲେ ବହୁତ ଉପରକୁ ଉଠିଗଲେ।
ମୋର ଗୋଟେ ସାଙ୍ଗ ବି ସେଇ କରୋନା କ୍ୟାମ୍ପରେ ଜଏନ୍ କରିକି ଏବେ ତାର ଗଭର୍ଣ୍ଣମେଣ୍ଟ୍ ହେଇଗଲାଣି।
ହୁଁ।
ହୁଁ ସେ କିଛି ତା ଜଷ୍ଟ ଖାଲି ମେଟ୍ରିକ୍ ପାସ୍ ବୁଝିଲେ କି।
ହଁ କିନ୍ତୁ ଯୋଉମାନେ ମାନେ ଗ୍ରାଜୁଏସନ କରିକି ବି ଏଜୁକସନରେ ରହିକି ବି କେହି ଯୋଉମାନେ ରହିଗଲେ ରହିଗଲେ ଆଉ।
ହୁଁ
ଏମିତି ବି ଜଣେ ଜଣେ ଆମର ଜଣେ ଏଇଠି ଜଣେ ରିଲେ ଟିଭ ଅଛନ୍ତି ସେମାନେ ସେଇ ଟାଇରେ ଜବକୁ ଯାଇ ପାରିଲେନି ଯାହା ଫଳରେ ତାଙ୍କ ଜବ୍ ଚାଲିଗଲା। କେତେ ଦିନ ପର୍ଯ୍ୟନ୍ତ ହଇରାଣ ହେଲେ ସେ ଟୋଟାଲ ଜବ୍ ବି କୋଉଠି କରିପାରିଲେନି।
ଆଜ୍ଞା।
ତାଙ୍କୁ ଟିକେ କୋରୋନା ହେଇଯାଇଥିଲା।
ଓହୋ।
ତାପରେ ସବୁ ଭ୍ୟାକେନ୍ସି ତାଙ୍କର ସବୁ ସରିଲା ପରେ ସବୁ ଟିକା ଫିକା ନେଇ ସାରିଲା ପରେ, ସେ ଜାଣିକି ଏଇ ବର୍ଷେ ହେଲା ବୋଧେ କି ବର୍ଷେ ବି ହେଇନି ଗୋଟେ ଜାଗାରେ ଜବ୍ କରୁଛନ୍ତି।
ଅଁ ଆପଣ ଦେଖିବେ କରୋନା ସମୟରେ ଯେଉଁ କୁହନ୍ତି ହ୍ୟୁମ୍ୟୁନିଟି ପାୱାର ଅଧିକା ଯାହା ସବୁ ଥିଲା। ତାଙ୍କୁ କରୋନା ହୋଉ ତ ହ୍ୟୁମିନିଟି ପାୱାର ବଢ଼େଇବା ପାଇଁ କଣ କଣ ଆବଶ୍ୟକ କିଛି ଜାଣିଛନ୍ତି ସେ ବିଷୟରେ କିଛି ଅଛି।
ଉୁଁ ସେମିତି ତ ମୁଁ କିଛି ଜାଣିନି ଅବଶ୍ୟ। କାହିଁନା ମୁଁ ସେମିତି କେବେ ହେଇନି ଏମିତି ଆମେ କିନ୍ତୁ ସେଇ ଟାଇମରେ ବହୁତ ଖାଉ ମାନେ ସବୁବେଳେ ଘରେ ହିଁ ରହୁ। ଆଉ ସବୁବେଳେ ଭିଟାମିନ୍ ଜିନିଷ ଖାଉ ସେଇ ଟାଇମରେ ତ ଟୋଟାଲ ମାନେ ଏତେ କ୍ରିଟିକାଲ ହେଇଯାଇଥିଲା ଚଳିବା ପାଇଁ ବି ଆମ ଘର ପାଖରେ ବି କୋରୋନା ଫୋରନା ହେଇଯାଇଥିଲା। ବ୍ଲଡ଼ କମ ଯାହାର ଥିବ ତ ତାର ହଉଛି କୋରୋନା ହେଇଯିବ। ଥଣ୍ଡା ଟିକେ ହେଲେ। ତ ଆମେ ଘରୁ ଟୋଟାଲି ବାହାରିକି ଯାଉନି ଯାହା ଘରେ ପନିପରିବା ସେଇଟା ଖାଉ। ଆଉ ବେଶୀ କେବଳ ମାର୍କେଟ ବି ଏତେ ଖୋଲା ରୁହେନି। ଏଇ ଯଦି ବି କୋଉଦିନ ଫଳ ଫଳ ଟିକେ ଖାଇବାକୁ ବି ଇଚ୍ଛା ହେଲେ ସେମତି ମାନେ ଲୁଚ ଚାଣିଆ ଗୋଟେ ଗୋଟେ ଜାଗାରେ ବିକ୍ରି ହୁଏ। ଆଣିକି ଘରେ ଖିଆ ହୁଏ ଏଇ ଡାଳିମ୍ବ ଫାଳିମ୍ବ ଏମିତି ସବୁ ଖିଆ ହୁଏ ଆଉ।
ଭଲ ମୁଁ ଗୋଟେ କଥା କଥା ରଖିବି ଏଠି ଆପଣଙ୍କର ହ୍ୟୁମିନିଟି ପାୱାରକୁ ନେଇକି ଠିକ୍ ଅଛି।
ଆଜ୍ଞା ଆଜ୍ଞା।
ଆପଣ ଗିଲୋଇ ଜାଣିଛନ୍ତି।
ନା।
ଗିଲୋଇ ଗୋଟେ ଲଟାର ଲଟା ଟାଇପର ଠିକ୍ ଅଛି। ତାକୁ ତାର ଯୋଉ କାଠି ହେଲା କଞ୍ଚାଳିଆ ଥିବ ତାକୁ ଆପଣ ଦଳିକି ମାର୍କେଟରେ ବିକ୍ରି ଗିଲୋଇ କହିଲେ ଜାଣିଦେବେ। ହେଲା ସେ କାଠିକି ତାକୁ ଗୁଣ୍ଡ କରିକି ଆଉ ତା ଦେହରେ ଟିକିଏ ଲବଙ୍ଗ ଟିକିଏ ଅଳେଇଚ ଟିକେ ଡାଲଚିନି ଗୋଲମରିଚ ତାକୁ କିଛି କରିବେନି ସବୁ ଗୋଟା ପକେଇଦେବେ ହେଲା।
ଏଇ ଯୋଉ କାଢା ପ୍ରସ୍ତୁତି ଯୋଉ କହୁଛନ୍ତି ତ ଆପଣ। ଅ ସେଇଟା ଆମେ ସବୁବେଳେ ହିଁ ପିଉ ସେଇ ଟାଇମରେ।
ହଁ ମୁଁ ସେଇ କଥା ଆପଣଙ୍କୁ କହୁଥିଲି।
ହଁ ହଁ ଆମେ ସବୁ ସେଇଟା ସେଇଟା ପ୍ରାୟ ଆମେ ସେଇ ତିନି ମାସ ଟୋଟାଲି ଚା ହିଁ ଛାଡି ଦେଇଥିଲୁ। ସେଇଗଡା ହିଁ ପିଉ ଗୋଟେ ପ୍ୟାକେଟ ମିଳେ କାଢା ପ୍ରସ୍ତୁତି ପାଇଁ ଗୋଟେ ପ୍ୟାକେଟ ମିଳେ।
ହୁଁ ନା ପ୍ୟାକେଟ ନୁହଁ ଆମେ ଯେତେବେଳେ ବନଉଥିଲୁ ଆମେ। ଦିଲ ଥିଲାବେଳେ ଗୋଟେ ଜାଗାର ଅଛି ବଗିଚା ଗୋଟେ ଥିଲା ଆମେ ସେଇଠୁ ନେଇକି ଆସୁ
ହ ନାଇଁ ଆମର କିନ୍ତୁ ଏଇଠି ଏଇ ଲୋକାଲ ମାର୍କେଟ ରେ ଗୋଟେ କାଢା ପ୍ରସ୍ତୁତି ପାଇଁ ଗୋଟେ ପ୍ୟାକେଟ ମିଳେ। ମାନେ ଜଡି ବୁଟି ଟାଇପର ସବୁ ଗୁରେ କିଛି ଥାଏ। ସେଥିରେ ଆମେ ସେଇ ଡାଲଚିନି ଅଦା ଫଦା ଛେଚିକି। ଗୋଲମରିଚ୍ଚ ଗୁଣ୍ଡ ପକେଇକି ସେଥିରେ ତୁଳସୀ ପତ୍ର ବି ପକେଇକି ସବୁ କାଢା କରିକି ପିଉ ସମସ୍ତ ସେ ପିଉ କେବଳ ଛୋଟ ଛୁଆ ଟିକେ କଷ୍ଟ ଲାଗେ ପିଇ ପାରନ୍ତିନି।
ରୁ ବଢ଼ିଆ ହେଲା ଆପଣ ବହୁତ କିଛି ଜାଣିଛେ ମୋ ତାଙ୍କ ସମୟ ତ ହେଇଗଲାଣି। ଆଉ କେତେବେଳେ ଫ୍ରି ହେବେ କୁହନ୍ତୁ ମୋତେ ଟିକେ ଆଉ କେତେବେଳେ ଫ୍ରି ହେବେ?
ଥ୍ୟାଙ୍କୟୁ।
ହଁ।